ସୁଭ ସ
ଜୟ ଜଗନ୍ନାଥ।
ହୁଁ ଶୁଭ ସକାଳ।
ହଁ। ଶୁଭ ସକାଳ, ଶୁଭ ସକାଳ ରେ କଣ କରୁ ଚ?
ବସିଛି ଏଇଠି ଆଉ।
ଆଉ ମୁଁ ଆମର ଆଣ ପ୍ରସ୍ତୁତ କରୁଛୁ ଆମର ରାତି ପାଇଁକା। ରା ରାତିରେ ଆମର ଉ ମୁଁଆ ପିଠା ଲଦା ହବ। ସେଇଆଣ ପ୍ରସ୍ତୁତ କରି ରଖୁଚୁ।
ସେଟା କେମିତି କଲ କୁହ।
ସେଇ ଆଣ ଆମର ଉସୁନା ଚାଉଳ ଚୁନା ଆଉ ବିରି ଚୁନା ହେଇକି ରହିଥିଲା। ତାକୁ ମୁ ବର୍ତ୍ତମାନ ପାଣି ଦେଇକିରି ଲୁଣ ପକେଇକିରି ଗୋଳେଇକିରି ରଖୁଛି। ରାତି ପାଇଁକା ଏଇ ଖାଦ୍ୟ ଟା ରାତିକି ଆମର ପ୍ରସ୍ତୁତ କରାହବ।
ହୁଁ।
ଆଉ ଖାଇଛ କଁ? ହୁଁ ଭଲ ଆଉ। ଚକୁଳି ପିଠା ଚା ସକାଳୁ ହେଇ ଖାଇସାଇଲଣି। ଉଁ। ଆ ବର୍ଷା କେମିତି କଁ ହେଲା କାଲି?
ହୁଁ ଭଲ ହେଲା।
ହୁଁ ସେମତି ଲାଗିକି ରହିଛି।
ଥିଲା ଆଜି ସକାଳେ ଛାଡିଲା।
ଟିକେ ଛାଡିଛି।
ହୁଁ।
ଆଉ ବର୍ଷା ପାଗରେ କଣ ଆଜି ହେଇଚି ମଧ୍ୟାହ୍ନ ଭୋଜନରେ ରୋଷେଇ ହବ ବୋଲି ମାନେ
ଉଁ।
ହୁଁ ଜାଣିନି ପଖାଳ ଭାତ ଆଳୁ ଭର୍ତ୍ତା ବଡିଚୁରା ବୋଧେ ହବ ଶାଗ ଭଜା ଆଉ।
ଆଉ ଶାଗ ଭଜାଟା ଆଜି ସମସ୍ତଙ୍କ ଘରେ ହବ। ଆମର ବି ଶାଗ ଆଜି ଆମର ସଜନା ଶାଗ ଆମର ଆଜି ଖଡାଶାଗ ଧୋଇକି ରଖିଛି। ସଜନାଶାଗ ବି ଧୁଆଇକି ରହିଛି। ସେଇ ଶାଗ ଆଜି ଆମର ମଧ୍ୟାହ୍ନରେ ଭଜା ହବ। ଆଉ ଅଣ୍ଡା ଅଣ୍ଡା ଆମର କି ସାନ ପୁଅ ଶିଝେଉଛନ୍ତି ଅଣ୍ଡା ତରକାରୀ କରିବେ। ଆଉ ବୋଉ ଆମର ଖଡା ତରକାରୀ କରିବେ। ଖଡା ଆଳୁ, ବଢି, ବାଇଗଣ ବିଲାତି ପକେଇକି କରିବେ। ଖଡା ତରକାରୀରେ ହଁ ବଢି ପଡିବ। ଖଡା ତରକାରୀ ଟା ନଡିଆ ଦେଇ କଲେ ବି ବହୁତ ବଢିଆ ଲାଗିବ।
ହୁଁ।
ହଁ। ଆଉ
ଖଡାକୁ ଡାଲମା ବି କରନ୍ତି ଭଜା ବି କରନ୍ତି।
ଭଜା ବି କରନ୍ତି, ରାଇତା ବି କରନ୍ତି।
ହୁଁ।
ହୁଁ ହେଇପାରିବ ସବୁ ପ୍ରକାର ବି। ଆଉ ଆଜିର ପରିବେଶ କେମିତି କଣ ଅଛି ଆଜି?
ହୁଁ ଭଲ ଏଇନା ମେଘ ଛାଡ଼ିଛି ଟିକେ। ଭଲ ପରିବେଶ ଦେଇଛି ପବନ ଦଉଛି ଥଣ୍ଡା ଥଣ୍ଡା।
ଥଣ୍ଡା ଥଣ୍ଡା।
ହୁଁ।
ହଁ, ଚୁଲି କର କଣରେ। ଆଉ ଆମର ବର୍ତ୍ତମାନ ବର୍ଷା ତ ଲାଗି ରହିଛି। ଚାଷ କାମ ବି ଆଗେଇ ପାରୁନି। ଘରେ ସମସ୍ କେବେଠୁ ବସିଛନ୍ତି କୁଆଡ଼େ କାମ ଧନ୍ଦା କୁ ଯାଉନାହାନ୍ତି। ଆଉ ହୁଁ। ସବୁ ପରିବାର ଯାକ ଆମର ସବୁ ଏବେ ଘରେ ଅଛନ୍ତି। ଆଉ କଣ କରିବା ବର୍ଷା ଠେଇ କଥା ପ୍ରଭୁ କେତେ ଦିନ ଏମିତି ବର୍ଷା କରିବେ।
ହୁଁ।
ଆଉର
ଆଉ ହଁ, ତମେ କୋଉ କୋଉ ମନ୍ଦିର ସବୁ ବୁଲି ବୁଲି ଚ କହିଲ?
କୋଉ କୋଉ ମନେ ବି ପଡୁନି। ମନ୍ଦିର ଭ୍ରମଣରେ ତ ବହୁତ ଯାଇଛି।
ପଠେଇବି।
ମନ୍ଦିର ଯାଇଛି ମା ସାରଳାଙ୍କ ମନ୍ଦିର ଝଙ୍କଡ଼। ଜଗତସିଂହପୁର ଜିଲ୍ଲାରେ। ଆଉ କେନ୍ଦ୍ରାପଡ଼ା ରେ ବଳଦେବଜୀଉ ମନ୍ଦିର। ଜାଇଚି। ଆଉ ଯୋଉ ଘଟ ଗାଁରେ ମା ତାରିଣୀ ମନ୍ଦି - - ର ଆଉ ନୟାଗଡ଼ ରେ ନୟଗଡ ଯାଇଚି।
ନୟାଗଡ଼ରେ ଯୋଉ ରାମ ମନ୍ଦିର। ହୁଁ ସେଟା ଅଯୋ ଧା ର ସେକେଣ୍ଡେ ମନ୍ଦିର ଯୋଉ ନୟାଗଡ଼ରେ ଅଛି।
ଦ୍ୱିତୀୟ ଅଯୋଧ୍ୟା ବୋଲି କହନ୍ତି ଆଉ।
ହୁଁ ଆମର ଅ ଅଯୋଧ୍ୟାରେ ତ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଛନ୍ତି।
ଯୋଉଠିକି ତା ଙ୍କୁ ଦୀପାବଳି ଦିନ ଯୋଉ ଦିନ ତାକୁ ସ୍ଵାଗତ କରାଯାଇଥିଲା। ସେ ଯାଇଥିଲେ ବନବାସ ଯାଇଥିଲେ ଚଉଦ ବର୍ଷ ରାବଣଙ୍କୁ ମାରିକି ଫେରିଥିଲେ। ସେଦିନ ତାଙ୍କୁ ସ୍ଵାଗତ କରାଯାଇଥିଲା। ଆଉ ଦୀପ ଜ ଜଳାଇ ବାଣ ଫୁଟେଇ ସେଇ ଦିନ କୁ ଦୀପାବଳି ଆଖ୍ୟା ଦିଆଗଲା। ଓଡିଶା ବାସୀ ମାନେ ଭାରତ ବର୍ଷ ଦେଶରେ ବି ଦେଶ ବିଦେଶରେ ସବୁ ଦେଶ ବିଦେଶରେ ବି ପାଳୁଚନ୍ତି। ଅ ଯୋଉଟା କି ଦୀପାବଳି କୁହାଯାଏ। ଆଲୋକର ପର୍ବ।
ନଲେ ଫରକ
ହୁଁ
ତା ପରେ କୋଣାର୍କ ମନ୍ଦିର ବି ଭ୍ରମଣରେ ଯାଇଥିଲୁ। ସେଠୁ ଧାନ ଧାନକୁଦ ବୋଲି ଗୋଟେ ଗାଁଁ। ଜଗା ନ ଜଗରୁ ଟି ଅବସ୍ଥିତ। ଧାନ କୁଦ ଧାନକୁଦ ଧାନ କୁଦୁ ଧାନ କୁଦ୍ରେ ରେ ଜଗନ୍ନାଥଙ୍କ ବଡ ମନ୍ଦିର ସେଠି।
ହୁଁ
ସେଟି ଅଛି ଅଷ୍ଟ ସମ ଆଠଟା ଆମର ସାପ।
ହୁଁ
ସେଠି ଗୋଟେ ମନ୍ଦିରରେ ମାନେ ବିରରାଜ ମାନ ଅଛନ୍ତି।
ହଁ।
ହଁ
ଆଉ କୋଣାର୍କ ଯୋଉ ସେ ତ ଦେଖିବାକୁ ମାନେ ତାଙ୍କ
ଭଗ୍ନ ମୂର୍ତ୍ତି ହଁ ଘୋଡାର ଚିତ୍ର ଲାଗିଥିବ।
ହଁ ତାଙ୍କ ଚ ଚକ୍ର ବି ମାନେ ଚିହ୍ନ ହେଇଥିବ ଗୁଡା ଯୋଉ ଚ କ ଚିହ୍ନ ବି ହେଇ ହେଇଚି ଚାରିପଟେ।
ତକ ତାକୁ ସୂର୍ଯ୍ୟ ମନ୍ଦିର ବୋଲି କହନ୍ତି।
ହୁଁ, ସୂର୍ଯ୍ୟଙ୍କର ପ୍ରଥମ ଉଦୟ ହେଲେ ସେଇ ମନ୍ଦିରକୁ ଉପରେ ପଡେ ବୋଲି ବିଶ୍ଵାସ କରାଯାଏ।
ଉଦୟର ପ୍ରଥମ କିରଣ ସେଠି ମାନେ ପଡିଥାଏ।
ହଁ ତାର ଚୁଳି ଧରମା ମାରିଥିଲା।
ହଁ ଧର୍ମପଦ ଧର୍ମପଦ ହଁ ଧର୍ମପଦ ଅଁ ତାକୁ ଧରମା ବୋଲି ଡାକନ୍ତି।
ହଁ। ବାରଶହ ବଢେଇ ମାରି ପାରି ନଥିଲେ ସେଥିପାଇଁ ଧରମା ମାରିଥିଲା।
ହୁ ସେଆ ଲାଙ୍ଗୁଳାନରସିଂହ ଦେବଙ୍କ ମାନେ
ଦ୍ଵାରା ନିର୍ମିତ ହୁଁ ସେ ମନ୍ଦିରଟି।
ହୁଁ। ଆଉ
ଆଉ କୋଣାର୍କରେ ବହୁତ ସୁନ୍ଦର ଜାଗା ବି ସେଠି। ମନ୍ଦିର ଚାରିପଟ ଯାକ ସବୁ ପାର୍କ ହେଇଥାଏ। ମାନେ ସବୁ ଫୁଲ ଗଛରେ ପୁରା ଭର୍ତ୍ତି।
ତା ପରେ ହଁ ଆଉ ଗୋଟେ ମନ୍ଦିର। ମୁଁ କହିଲି କୋଣାର୍କ ଗଲା ବେଳୁ ରାମଚଣ୍ଡୀ ସେଠି ରାମଚଣ୍ଡୀ ଅଛି। ହଁ ରାମଚଣ୍ଡୀ ହଁ ରାମଚଣ୍ଡୀ କି ଦର୍ଶନ କରିଥିଲୁ। ହଁ ଗୁଳ୍ମ କଣ୍ଟା ସେଠି କଣ୍ଟା ଆଉ ସେଠି ମା ଙ୍କୁ ବି ଦର୍ଶନ କରିଥିଲୁ। ଆଉ
ଆମର ମାନେ ଯାହା କହନ୍ତି ଆମର ଓଡିଶା ମୁଁ ମାନେ ମନ୍ଦିର ମାଳିନୀ ଓଡିଶା। ସବୁ ଜିଲା ରେ ଆମର ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର ଅଁ ରାମ ମନ୍ଦିର ସେଠୁ କା କା ଯୋଉ କାକଟ ପୁରେ ଯାଜପୁର ରେ ବିରଜା ମନ୍ଦିର। ଆଉ ଗୋରଖନାଥ ଜଗତସିଂହପୁର ରେ। ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀଙ୍କ ମନ୍ଦିର, ବିମଳା ମନ୍ଦିର। ସବୁ ଆମର ଖିଚିଂ? ଆମର ଖିଚିଂ ହଁ ଖିଚିଂ ହଉଚି ଆମର କିଚକେଶ୍ଵରୀ ମନ୍ଦିର। ଅଛନ୍ତି। ବାଙ୍କିରେ ଆମର ମନ୍ଦିର। ଆମର ଓଡିଶା ସାରା ଖାଲି ମନ୍ଦିର
ହଁ।
ଯୋଉ ମନ୍ଦିର ଆମର ଇଛା ହୁଏ ଆମେ ଢେଙ୍କାନାଳରେ ଆମର କପିଳା ଶ ମନ୍ଦିର ଆଉ ଗଞ୍ଜାମରେ ଆମର ତାରା ତାରିଣୀ ମନ୍ଦିର କହିଲେ ସରିିବନି ଏତେ ମନ୍ଦିର ଆମ ଓଡିଶାରେ। ଆଉ ଉ ମନ୍ଦିର କୁ ଆଉ କଣ ମାନେ ଆହୁରି ମନ୍ଦିର ବି ରହିଯାଇଚି ସମ୍ବଲପୁରୀ ମା ସମ୍ବଲାଇ ମନ୍ଦିର।
ହଁ ସେଠି ସମ୍ବଲପୁରରେ ସମ୍ବଲ ପୁରୀ ଶାଢ଼ୀ ଭଲ ଭଲ ମିଳେ।
ଶାଢୀ ବି ହଁ ଭଲ ଶାଢୀ ସେଠି ବିକ୍ରି ହୁଏ। ସେଠିକାର କାରିଗର ମାନେ ତାଙ୍କ ବ୍ୟବସାୟ ସିଏ କରିଥାନ୍ତି। ଆଉ
ଯେହେତୁ ସେ ଜାଗା ନାହିଁ ସମ୍ବଲପୁରୀ ସେ ସମ୍ବଲପୁରୀ ସେ ସେ ପାଇଁ ସମ୍ବଲପୁରୀ ଶାଢୀର ନାଁବି
ଶାଢୀ ଯାତ ସମ୍ବଲପୁରୀ ଶାଢୀ ତାପରେ ସମ୍ବଲପୁରୀ ଆମର ମାନେ ସମ୍ବଲପୁରୀ ଭାଷାବି ତାଙ୍କର ଅଛି ମାନେ ଭିନ୍ନ ଧରଣର ହୁଁ ତାଙ୍କ ଭାଷାବି ଅଲଗା
ହୁଁ।
ହୁଁ ଆଉ ଆମର ଆହୁରି ରହିଲା ମନ୍ଦିର। ଆମର ଆମର ହଉଚି ଭଦ୍ରକରେ ଭଦ୍ରକାଳୀ
ହୁଁ କାଳୀ ମନ୍ଦିର ହଁ କାଳୀ ମନ୍ଦର ଯୋଉ ଦୀପାବଳିରେ କାଳୀ ପୂଜା ଯୋଉ କରାଯାଏ।
ପୂଜା କରାଯାଏ ସେଇ କାଳିମା ଆଉ ଆମର ଯୋଉ ଭଦ୍ରକରେ ଆଖଣ୍ଡଳମଣି ଅଛନ୍ତି। ଡଡ଼ୁ ହଁ ଆଖଣ୍ଡଳମଣି।
ହୁଁ।
ହଉ ଯୋଉ ଜାଣିଚନା ଆମର ଯୋଉ କଣ ସେଇଟା ଆଉ ଆଉ ଆମେ ଅପେକ୍ଷା କରିବା ଆଉ ଆମେ ଇଆଡ଼ୁ କଲ୍ କରିବୁ ଆଉ।
ହଁ।